ହାଲୋ।
ହ୍ୟାଲୋ।
ହଁ ହଁ ରାମର ଦୋଉ ଟୋଟାଲି ପଇଁଚାଲିଶ୍ ଟା ପିଲାଙ୍କର ବ୍ୟାକ୍ ଲାଗିଯାଇଛି ଆଉ ପଇଁଚାଳିଶ ପିଲାରୁ ଯାହା ରହିଲେ ଆଉ ସେଥିରେ ତ ଯାହା ହବ। ପଇଁଚାଳିଶଟା ପିଲାଙ୍କର ବ୍ୟାକ୍ ଲାଗିଚି। ପି ଲେ ଖାଲି ଏପିରେ ହିଁ କେବ୍ ଗୋଟିଏ ତ ବ୍ୟାକ୍ ଲାଗିଲେ ନା ସବୁ ଇଏ ବ୍ୟାକ୍ ନା।
ଲିକୁ ହଁ ହଁ ହଁ ଲିକୁ ତ ପଢେଇ ପାରୁନି ଟୋଟାଲି ଆଉ।
ସିଏ ଟୋଟାଲି ଖାଲି ନୋଟ୍ ଡାକୁଛନ୍ତି ଖାଲି ନୋଟ ମାନେ ଏମିତି କୋଉ ଜିନିଷ ନାଇଁ ଯେ ତମେ ବୁ ଝିଥିବୁ।
ନା ସିଏ କିଛି ବୁଝାଏନି ଆପ୍ ସି ଦେ ଅଳ୍ପ ପିଲା ଆମେ ଥିଲୁ ସେ ଅଳ୍ପ ପିଲାଙ୍କ ଭିତରେ କାଠେଇ ଦଉଥିଲା। ଆଉ ସମସ୍ତେ ତା ସହିତ ମଜା ମସ୍ତି କରୁଥିଲେ। ସେ କିଛି କହୁନଥିଲା ଏଟା ଯୋଉଟା ହେଲା ଭାରି ହଇରାଣ ଆଉ। ସେ ତମମାନ ଅଧିକ ପିଲା ତମେମାନେ ଅଧିକ ପିଲା ସେ ଅଧିକ ପିଲାଙ୍କୁ କିଛି ଜାଣି ପିଲ ଯାହାଇସା ପେଇା
ଛାଡ଼ ଆଉ କଣ କରିବୁ ସେଇଟା ତ ଚପନି
ଯଉ ତୋର ତୋର ଫାଷ୍ଟ ଇଏରେ କେତେ ସିଝିପିଇ ଥିଲା
ଫାଷ୍ଟ ସେମିଷ୍ଟରରେ ସିକ୍ସ ପଏଣ୍ଟ ଏଇଟ୍ ଟୁ
ତାପରେ
ସିକ୍ସ ପଏନ୍ ଫୋର୍ ଥ୍ରୀ
ତାପରେ
ସିକ୍ସ ପଵଏଣ୍ଟ ଥ୍ରୀ ଫାଇଭ
ତାପରେ
ସିକ୍ସ ପଏଣ୍ଟ ଫୋର୍ ଫାଇଭ
ପ ସିକ୍ସ ସେଭେନଥ ଛୁଇନି ବିନା କପିରେ ବିନା କପିରେ ସିକ୍ସ ଯାଇଛି ସେଇଟା ବହୁତ ବଡ କଥା
ମୁଁ ତ ସେ କପି କରିପାରେନି ଆମ କଣ କରିବୁ
ସେଇଟା ତ ମେନ୍ କଥା ହବ ଯେ ସେ କହିଥାନ୍ତା ଆ ପ ଏଇ କ ଦଡକାର ଭାଇଛି ଦରକାର ଏ ମୋଟେ ଦରକାର
ହଁ ସେଇଟା କଥା ହଉଛି ମୁଁ ଖାଲି ଅନେଇଛି ମୋର ପ୍ରୋଜେକ୍ଟରେ କେମିତି ଭଲ ମାର୍କ ରହିଯାଉ କାହିଁକି ନା ମୁଁ ଭାରି ଇଏ ଅଛି ଭାରି କ ଯଦି କାହିଁକି କହିଲୁ ଆମର କଣ କହିଲୁ ଆମର ଯେଉଁ ଇସଟର୍ନାଲ୍ ସାର୍ ଯେଉଁ ଥିଲେ ସିଏ ଆମକୁ କଲେ ତମ ଫାଷ୍ଟ ନେମମ ଶପକ ମତେ କହିଲେ ଫାଷ୍ଟ ନେ ଲା ନେ ଯୋଉ ଅଛି ତୁମେ ପକାଅ ମୁଦୁଲି ୱାନ୍ ଟୁ ଥ୍ରୀ ପକାଅ ହେଲା ମୁଦୁଲି
ା ନେ ଲା ନେଁ
ହଁ ଯୋଉ ରନ ବେଳକୁ ସେତର କ କହିବାର ମତେ ନେଇକି କହିବ ମତେ ଅନେଇକି ହସୁଛି ମୁଁଥିଲିା୍ରୀ କିବିଲ ମେ ଅନେଇକିଛି ହେଲା
କଣ ପାଇଁ
ସେ କେଦିନ କଣ ବଳେ ହସିଲେ ମୁଇଣ ମାସ ମୁଁ ବି ସକୁ ଅନକି ହସିଥିଲି ହେଲା ସେଇଠୁ ପକେଇ ମୁ ମୋ ସେଠ ଲାଷ୍ଟ ନେମ ପାଖରେ ଦେଖେଇଥିଲା ଓନ୍ଲି ଣ୍ ନମ୍ବର୍ ସ୍ପେସ୍ ହେଲା ଏମିତି ଦେଖ ହେଲା ହେଲା ଏଇଟା ମୋର ସି କହିଥିଲା ନା କି ଦେଖିବା ନଉଛି କି ନାଇଁ ନେଲାନି ସେଇଟା୍ ପୁଣି ପ୍ଲସ ହ ସେଇଠି ମୋର ପ୍ରୋଜେକ୍ଟ ସେଟା ଯୋଉ ଥିଲା ପୂଜା ର ଯଉଟା ଥିଲା ପୂଜା ଗ୍ରୁପ ର ସେଇଟା ମାନେ ତାଙ୍କୁ ସେ କହିଲା କି ଆଉ ତମେ କରିକି ଦେଖ ସେଇ କାମ ହେଲା କଣ କଣ ପାଞ୍ଚଟା ନମ୍ବର ଫୋନ୍ ନମ୍ବର ପାଞ୍ଚଟା ନମ୍ବର ପକାଅ ନେମ ର ଅଧାପକ ଲାଷ୍ଟ ନେମ୍ ଦିଅନି ଏମିତି କରିିକଲେ ତାଙ୍କିତ ତାଙ୍କର ଏ ତମେ ଫିଟିଗଲା ହେଲା ସେଠୁ ତମେ ତ ଏମିତି କରିଛ ପୂଜାର ନା ସେତ ଆଉ କିଛି କହିଲାନି କିନ୍ତୁ ମାନେ ମୋର ଭାର ଚିନ୍ତା ହଛି ନାସା ଆମର ଅଧା ଶୁଣିଛି ହେ ଆମ ଏକ୍ସଟର୍ଲ ମ ଅଧା ଶୁଣିଛି
କିଛି ବି ଏପଟ ସେପଟ ହବନି ମୋର ଏତିକି ଭର୍ଷା ଅଛି ସେ ତମକୁ ଭଲ ମାର୍କ ହିଁ ଦବ
ହଁ ହଁ ଭଗବାନ ଗଡାକୁଛି କହିହିବଲେ ଭଲ ମାର୍କ ଦେଇଦଉ ଆ ବୋଲି ହଲ ହଁ
କାହିଁ ହଁ ଆ କରିଛ ତମେ କଷ୍ଟ ହେଇଛ ଆ ଏଇଟା ଆଉ ଗୋଟେ ମେନ୍ କଥା ହେଲା କଣ କହିଲୁ
କଣ?
ସିଏ ବାସ୍ ନର୍ମାଲ ଦେଖନ୍ତି ମେନ୍ ମେନ୍ କିଛି ହାଲକା ଫୁଲକା ଜିନିଷ। ସିଏ ଏତେ ଭିତରେ ନୁହଁ ଯେ ଯୋଉ ମୁଦୁଲି ସାର୍ ଆସୁଛନ୍ତି ତାଙ୍କୁ ଜଣା ସିଏ ବାକି ତାଙ୍କୁ ୱେବସାଇଟ୍ ଉପରେ ତାଙ୍କର ଏ ଏର ନଥିବ। ବୁଝିପାରୁଛ ୱେବସାଇଟ ଉପରେ ଜ୍ଞାନ କେବଳ କହିପାରିବ ସାରଙ୍କର ନହଲେ ଆଉ କାହାର ବି ପ୍ରୋଜେକ୍ଟ ଉପରେ ଜ୍ଞାନ ନାହିଁ ତ ସିଏ ଆସିବେ ଦେଖିବେ ଖାଲି ଯୋଉ ରହିଲା ଆମର ଇଏ ଗୁଡାକ କଣ ତାକୁ କୁହନ୍ତି ମାନେ ମାନେ ବେଶୀକ୍ ଗୁଡାକ ଗୋଟା ଯାହା ଜାଣିବା ଦରକାର ସେତିକି ସେ ଖାଲି ଦେଖିବା ଆଉ କିଛି ନାହିଁ। ଏଇ ନମ୍ବର ନଉଛି ନା ନାଇଁ ନାଁ ନଉଛି ନା ନାଇଁ ହଁ
ପ୍ରୋଜେକ୍ଟ ଉପରେ ଗୋଟେ ମନେ ପଡ଼ିଲା ଆମେ ଅନ୍ୟ ସାର ମୋର କହିଲୁ ଫଣ୍ଟିନ୍ କଥା ଆମେ ଫଣ୍ଟିନ୍ କରୁଛୁ ବୋଲି ଆଉ ବାକି ଯେଉଁ ତିନି ଜଣ ରହିଲେ ସୁମନ, ଅଭିଜିତ, ସମୀମ୍ ସେମାନେ କହିଲେ ସେମାନେ ଡ କରିଛନ୍ତି ବୋଲି ତାଙ୍କୁ ସାର୍ ପଚାରିଲେ କୁହ ଆଉ ତମର ଲିଟ୍ରେଚର ଯୋଉ ଅଛି ଲିଟ୍ରେଚର ସର୍ଭେରେ କଣ ମାନେ ଲିଟ୍ରେଚର ସର୍ଭେରେ କଣ ତମେ ରଖିଛ କଣ କଣ ଅଛି ସବୁ ହେଲା ସେ ବହି ଦେଖି ପଚାରୁଥିଲେ ତାପରେ କହିଲେ ତାଙ୍କୁ ଡକୁମେଣ୍ଟ ସେ କହିପାରିଲେନି ଯେମିତି ଡକୁମେଣ୍ଟ ରେ ଡକୁମେଣ୍ଟ ତମେ କରିଛ ସେଇ ଟାଇମକୁ ଗଲା ସ ପୁଣି ଆସିଲେ ପୁଣି ଆସିଲେ ମାନେ ମୁଁ ଖାଲି ସାରଙ୍କୁ ଦେଖୁଛି କେତେ ହସୁଛନ୍ତି କେତେ ଥର ସିଏ ହସିଛନ୍ତି। ମାନେ ଏତେ ବେଳେ କ୍ଲାସ ହସୁନଥିବେ ଏତିକି ସେ ଲାବରେ ବସିକି ହସିଛନ୍ତି ସେ ହେଲା? ସାର୍ ଜାଣିକି ପୁଣି ଯେଉଁଦିନ ଆମେ ଯାଇ ଆମର ସୋମ୍ୟା ମ୍ୟାମଙ୍କର ସିଗ୍ନେଚର ହେଇନଥିଲା ଏଚ୍ ଓ ଡ଼ି ଷ୍ଟାମ୍ପ ବାଜି ନଥିଲା ଖାଲି କୈବଲ୍ୟ ସାରଙ୍କ ବାଜିଥିଲା ହେଲା ପୁଣି ଥ ଆମ ସେମି ଦିନ ଫାଷ୍ଟ ଏକ୍ଜାମ୍ ଦିନ ଆମେ ପୁଣି ଯାଇଥିଲୁ ଡିପାର୍ଟମେଣ୍ଟକୁ ସିିଗ୍ନେଚର କରିବା ପାଇଁ ମତେ ସାର୍ କହିଲେ କି ମୁଦୁଲି ତୋର ବାକିଥିଲା ମୁଁ କହିଲି ଆଜ୍ଞା ସାର୍ ଆପଣ କହିଥିଲେ ଆର ଥରକ ଆସିବାକୁ ଆଜି ଆସିଛି। ନା ଠିକ ଅଛି ସେଇଠୁ କଣ କଥା ନା ସୁମନକୁ ସୁମନକୁ ଆଉ ଟୋଟାଲି ପୁରା ଗ୍ରୁପକୁ କହିଲେ କି ଆଉ ମୋତେ ଛାଡ଼ିକି ମୁଁ ସିଗ୍ନେଚର୍ କରିଛି ପୁରା ଗ୍ରୁପକୁ କହିଲେ କି ତୁମେ ଯେତେବେଳେ ପାସ୍ଆଉଟ ହଉଛ ହେବ ମୁ ମୁଣ୍ଡିଆ ପକେଇ ସବୁ ଯିବ। ହେଲା ଏଠି ମୁଁ କହିଲି ସାର୍ କଣ ପାଇଁ? ସାର୍ କଣ ପାଇଁ ନା ସିଏ ଯୋଉ ମାନଙ୍କୁ କହିଲେ ସେମାନେ ବୁଝିଯିବେନି। ସେଠୁ ଗଲାବେଳକୁ ସେଇଠୁ ମୋତେ ସାର୍ କହୁଛନ୍ତି ଆଉ ତୁ କାହିଁକ ଯାଉଛୁ ମୁଦୁଲି ରହିଯା। ମୁଁ କହିଲି ସାର୍ ରହିକି କଣ କରିବି ନା ପାଠ ପଢି ପାଠ ପଢ଼ିବି ମୁଁ କହିଲି ପାଠ ସା ପଢିବାକୁ ପେସେନ୍ସ ନାହିଁ। ନା ପାଠ ପଢିବାକୁ କିଏ ହଉଛି ନିଜେ ପଢେଇଆକୁ କହୁନି ପିଲାଙ୍କୁ ତ ପଢେଇବୁ ମୋ ଟିଭେଟ କରିବୁ ମୁଁ ସାର ନିଜେ ମୋଟି ଭେଟ ହେଇପାରୁନି ପିଲାଙ୍କୁ କଣ ମୋଟିଭେଟ
ମୋଟିଭେଟ ନା ମୋଟି? ମୋଟି ତୋତେ କହିଲେ ନା ନା ତତେ ମୋଟି କହିଲେ। ହଁ ହଁ।
ହଁ ତମ ଭଳିଆ ତ ମୋଟା ହେଇପାରିବିନି ଢୋଲା ବାଲାଣି ଫାମିଲି ବାଗ। ଯେତେବେଳେ ଆପ୍ସ ଥିଲା ଗୋଟେ ଆପ୍ସ ଥିଲା ଗୋଟେ ଫାମିଲି ପ୍ୟାକ। ଏବେ ସେଇଟା ଫାମିଲିପ୍ୟାକ୍ ହେଇଯାଇଛି ହଁ। କାଇଁ କହୁଛି ମାନେ କଣ ବାଧୁ ଟିକେ କଥା ବାଧୁ ଆପ୍ସ ବାହାରିବ।
ନା ସିଏ ସିଏ ଥାଉ ସି ହବ ଆ କେବେ ଗୋଟେ। ମ ହବ ତାଉ ଉପରେ ହବ ହବ ଦିନ ଦିନ ହବ ଆଉ
ହୁଁ ସେ ଦିନେଟା କେବେ ଆସିବେ ମୁଁ କହିଲେ ଅନେଇଛି ତମେ ବା ତମେ ବା କଉଠି ମୋତେ ଫଟୋ ଦଉଥିଲ କାମରା ଅଛିଉ କ୍ୟାମେରା କ୍ୟାମେରା କକୁ ଯଉ ଦାନ୍ତରେ କାମୁଡ଼ିକି କହିଲଲେ ମୋ ମେ ବାଇଶରେ ତୋତ ଫଟୋ ଦେବି ମୁଁ ମାସେ ପୁରା ୱାର୍କ ଆଉଟ୍ କରିବି
ହେଇପାରିଲାନି ତା ଦେହରେ ମୁୋ ଦର୍ଶ ଆଉ କଣ
ତମ ଦୋଷ ନୂଆଁ କଣ କାହା ଦୋଷ
ଆଉ ସେଇଟା କରିଦଆ କରିଦଆ ତା ତା ପାଇଁ ଗୋଟା ବ୍ୟବସ୍ଥା କରିଦଆ
ହଁ ହଁ ଗୋଟେ କାମ କରିବ ରୁମାଲକୁ ଫାଳେ ଫାଳେ କରି ଭାଙ୍ଗିକି ପୁରଇଦେବ ଆଉଫସ ବାହାରି ପଡ଼ିବ
ହଁ ଏଇଟା ତ ବଢିଆ କଥାଟା ଏଇାଇଟା ଏଇଟାକୁ ଟ୍ରାଏ କରିବା
ହଁ ଟ୍ରାଇ କରେ ଆ ଡଲ ଢୋଲ ନା କେମିତି ତମ ଘରେ ସମର ପଟନ ମଟା
ହଁ
କଣ କଲି ମୋଟା ହଁ ମୋ ସେଠ ଘରେ ଅଙ୍କଲ ବି ମୋଟା ଅଙ୍କଲ ତ ତା କିଣିଆ ଆଗଆ ଦେଖାଉଛନ୍ତି
ମାନେ ଅ ମାନେ ମୋଟା କହିଲେ ଆ ହାଇଟ୍ କମ ଆଉ
ହାଇଟ୍ କ ମାନ ହାଇଟ ରେ କେତେ
ମୁଁ ମୋ ଠୁ ଟିକେ ଛୋଟ ଆଉ
ତୁମଠୁ ବି ଛୋଟ ତାମାନୋନେ ତୁମେ ଆଣିଛ ଅଙ୍କଲଙ୍କ ହେଇଦି
ହୁଁ ସେଇଟା ହେଲା କଥା ହଁ ସବୁ ତ ପ୍ରଥମଙ୍କର ସେ ବଡ ବାାମଁ ପଟ ଖାଲି ବଡ ମ
ହଁ ମାମୁଁ କଥା ଛାଡ଼ ହେ ତମ ଇଏ କଥା କୁହ ଏପଟ ତମ ପାପାଙ୍କ ଫ୍ୟାମିଲିରେ ତମ ତମ ଇୟରେ କି ଡେଙ୍ଗା ନାହାନ୍ତି
ନା
ଭବାନ ତ ହାବିଲ ତ ପୁଅଟା ହେଇକି ତମେ ଦେ଼ ଫୁଟିଆ ହୋଇଥାନ୍ ତ ଦେଖାହ ହୋଇଥାନ୍ତତା
ଆଉ କଣ ହେଲେ କ ସରକାର ପଇସା ଦେଇଥାନ୍ତା ସରକାର ବା ପଇସା ଦଉଛ
କଉ ପ ତୁମର କଣ
ଛୋଟ ହେଇଠି ପିଲାଙ୍କୁ ପଇସା ଦଉଛି ସରକାର ମାନେ ଯୋଉମାନେ ସବୁ ବାମନ
ହଁ ହଁ ହଁ ରିଲ ରିଲ ଦେଖି ଦେଖି ତମେ ଯ ଆସିନ ସରକାରୀ ପଛେ ନ ବାହାର କରୁ ଏମାନେ ୁ ବାହାର କରିବାିବା ଆଗ ଆ ଶ ତଲୁୋକ
ଏ ଯୋଉ ଆଉ କଣ କ କହ ସେ ଏବେ ଖାଇସାରିଲୁଣି
ହଁ ଖାଇସ ନାହି
ଓ ଆଚଛା କଣ ଖାଇଲୁ
ବ ପଖାଳ ଖାଇଛି ପଖାଳ ଆମ୍ବ ବଡ଼ିଚୁରା ପାମ୍ପଡ଼ ଆଳୁ ଭର୍ତ୍ତା
ହଁ ବାହ
ହୁଁ ପଖାଳ ଖାଇଥାଇ କିଏ କହନ୍ତି ପଖାଳ ଖାଇଲେ ପଖାଳ ଖାଇ ଖଟରେ ଶୁଭ ମୋଟା ହେଇଯିବ ହେଲା ମୁଁ ମୋ ମୋର ଦେହରେ କଟ ଲାଗୁନି
ହଁ ହଁ ଖାଲି ସେ ହେଇଠ ଲାଗୁଚ
ମୁଁ ମୁଁଁ
ଖାଲି ଖାଲି ପେଟରେ ଲାଗୁଛି ନା କଣ
ପେଟରେ ପେଟରେ ତ ଲାଗୁନି।
ମୁହଁରେ ଲାଗୁଛେ।
କୋଉଠି ଲାଗୁନି ମୁହଁକୁ ମୋ ମୁହଁଟା ଏତେ ମୋଟା ନା କଣ।
ନାଇଁ ମୋଟା ନୁହଁ।
କଣ ଆଉ କଣ ଟା?
ମୁଁ ମୁହଁ ଟା ହଉଛି ଇଏ
କିଏ?
ମୁଁ ହିଁଟା ହେଲା ପୁଚୁକା ପୁଚିକା।
ପଚାରିଲେ ମୁଁ ମୋ ପାପାଙ୍କ ସେ ସିଲ ମୋ ମାମାର ହଉଛି ଲମ୍ବାଳିଆ ଫେସ୍ ମୋ ମାମା କୁ ଅ ମୋ ନାନୀ କି ମୋ ନାନୀ ଯେତେବେଲେ ଫାଷ୍ଟ ନୂଆ ନୂଆ ଥିଲା ପାର୍ଲର ଶିଖିବାକୁ ହେଲା ମାମା ତାକୁ ଯାଏ ନଅଟା ରାତି ଯିବ ନେଇକି ଆସିବ ଫାଷ୍ଟ ଫାଷ୍ଟ ନୂଆ ନୂଆ ନେଇକି କିଆସେ ହେଲା ଯୋଉଦିନ ଫାଷ୍ଟ ଯାଇଥିଲେ ସେଦିନ ଜ୍ୟୋତିଜ୍ କଣ। ହଁ ଜ୍ୟୋତି ଦିଦି କହିଲେ ପୂଜା ନାନୀ କି ଆଉ କିଏ ତୋ ମାମା। ନା ନାଇଁ। ମୋ ମାଉସୀ ନା ତମ ମୋ ନାନୀ କି ପଚାରିଲେ କି ଆଉ ଇଏ ତ ମାମା ବୋଲି। ନା ନା ଇଏ ମୋ ମାଉସୀହେବ ଇଏ ବର୍ଷାର ମାମା ନା ତମ ତମ ଦିଜ ତ ମା ଝିଅ ଭଳିଆ ଦେଖା ହଉଛ ମାନେ ମତେ ଭାରି ଖରାପ ଲାଗିଲା।
ଏହୁଁ ତତେ ପାଇଲେ ଯେମିତି।
କଣ ହଁ ମତେ ପାଇ କିି ଆଣିଛନ୍ତି? ତମର ବାଥ୍ ସାର୍ଟିଫିକେଟ ଅଛି?
ମୋର ହଁ ମୁଁ ବାହାର କରି ଦେଇଥିଲି ଏ ମୋର ବାଥ୍ ସାଠି ପିକେଟେ କୁଆଡେ ହଜିଗଲା। ମୁଁ ପ୍ରିଣ୍ଟନ୍ କାଢି ନଥିଲି।
ତମ ନୁହଁ।
ଏ ଭା ମୁଁ ପ୍ରିଣ୍ଟାଉଟ୍ କାଢ଼ି ପାରିଲିନି ନୂଆ ସାର୍ଟିଫିକେଟର।
ତମେ ନୁହଁ।
ହଁ ନା ନୁହଁ ନା ଆଉ ଇଏ।
ପ୍ରିଣ୍ଟାଉଟ୍ ଥାଆନ୍ତା ସେଟା ଫଟ ଫଟ ଉଠେକିସିନା ରଖିବା କଥା।
ମୋର ଭୁଲୁ ଥାଏ। ଭାଇ ବଟ କଣ ସେଟା ବାଥ୍ ସେଠିପିକେଟେ ଅନଲାଇନ ଡାଉନ୍ ଲୋଡ ହେଇଥିଲା ଅନ୍ ଲାଇନିରୁ ତାକୁ ମୁଁ କିଛି ରଖିଲିିନି ଆଉ ସେ କୁଆଡେ ହଜିଗଲା।
ମାନେ ଅନଲାଇନ୍ ପେମେଟେ ଡାଉନଲୋଡ କରିଥିଲଟି?
ମୁଁ କରିନ ଥିଲି ସେ ଓକିଲ ପଠେଇଥିଲା ମତେ ଡାଉନଲୋଡ କରିକି।
ହଁ।
ହୁଁ ସେ କିନ୍ତୁ ସେଟାକୁ ମୁଁ ରଖିନି। ମୁଁ ନୁ ହେଁ।
ତମ ନାଁରେ ଜମି ବାଡି କଣ ହଉଛି ନା ତମ ନାଁରେ କଣ ପଟା ବଡା ହଉଛି ଜମି?
କାହିଁକି କାହିଁକି?
ବାଥ୍ ସାଠିପିକେଟେ ଓକିପୁଣି ପଠେଇଥିଲ ଓକିଲ ପାଖରୁ କୁଆଡେ କୁଆଡେ ଗଲା ବାଥ୍ ସାଠୀପିକେଟେ?
ଆରେ ମୋର ବାଥ୍ ସାଠୀପି କେଟେ ହଯି ଯାଇଥିଲା ନା ତ ମୁ କାଲି ବାଥ୍ ସାଠୀପିକେଟେ ବାହାରିଲା ମୋର ହୁଁ କଣ? ହ
ତମେ ସେ ଅଲିଆ କତିରେ ଥିଲ ଆଣ୍ଟି ପାଇଲା ଆଣ୍ଟିଙ୍କ ହାତରୁ ଖାଲି ଦିଦି ଥିଲେ ଆଉ ଟିକେ ପୁଅ ନଥିଲେ ତ ତମକୁ ଆଣିକି ରଖିଲେ।
ହଁ ତୁ ଅଧିକା ଜାଣିଛୁ।
ହଁ ଆରେ ମତେ ତ ଛୋଟବେେଳେ କୁହନ୍ତୁ ଗଙ୍ଗନାଳରେ ଭାସି ଯାଇଥିଲୁ ତତେ ପାଇଛନ୍ତି।
ହଁ ଆଉ କନା ନା ତୁ ବି ତୁ ହିଁ ଭାସି ଯାଇଥିଲୁ।